ହାଲୋ।
କୁହ।
କଣ କରୁଛ?
ନାଇଁ କିଛି ନାହିଁ ଏମିତି ବସିଛି ଆଉ ତମେ?
ମୁଁ ବି ବସିଛି ଆଉ ଗରମ କଣ କେମିତି ହଉଛି?
ହଁ ଗରମ ତ ପ୍ରବଳ ହଉଛି ଆଉ। ଏବେ ବି ତ ସହ ଘରେ ପ ସି ହୋଉନି
ଖରା କମିନି?
ନା ମୁଁ ଖରା କୁଆଡେ ଏବେ କମିବ ଏଇ ଦିନ ସାରା ଖରା ହଉଛି ଆଉ ଯେମିତି ଟିକେ ତିନିଟାରୁ ଚାରିଟା ବାଜି ଯାଉଛି ସାଙ୍ଗେ ସାଙ୍ଗେ ସେଠୁ କାଳ ବୈଶାଖୀ ଟିକେ ଆସୁଛି ହେଲେ ବି ସେଇଟା କିଛି ହେଇକି ଯାହା ନ ହେଇକି ସେଇଆ। ଆସୁଛି ପୁଣି ସାଙ୍ଗେ ସାଙ୍ଗେ ଚ଼ଡଚଡି଼ ଜୋରେ ମାରୁଛି କିନ୍ତୁ ବର୍ଷା ନାହିଁ ପୁଣି କମି ଯାଉଛି ଆଉ।
ଇଆଡେ ତ ସେମତି ପ୍ରବଳ ଖରା ବର୍ଷା ଟୋଟାଲି ହଉନି ଆଉ ଆଉ ଅଶୁଂଘାତ ଲାଗି ତମ ପଟେ କଣ କେମିତି ସଚେତନତା କରୁଥିଲେ?
ହଁ ଆମର ସରକାରଙ୍କ ତରଫରୁ ଆମର ପ୍ରଚାର ଏ ଯୋଉ ପ୍ରଚାର କରିକି ଯାଇସାରିଲେଣି ଛୋଟ ଯୋଉ ଗାଡି଼ରେ ମାଇକ ଆଣିକି ପ୍ରଚାର କରିକି ଯାଇସାରିଲେଣି ଯେ ଖରା ଦିନକୁ ଦିନ ଖରା ଖରା ବଢ଼ୁଛି ଆଉ ଅଂଶୁଘାତ ହେବାର ସମ୍ଭାବନା ଅଛି ଦିନ ନଅଟାରୁ ସକାଳ ନଅଟାରୁ ତିନିଟା ପର୍ଯ୍ୟନ୍ତ ପୁରା ବାରଣ କରାହୋଇଛି କହିଲା କୁଆଡ଼େ ଯିବନି ପୁରା ଘର ଭିତରେ ରହିବ ଯଦି ଅତି କିଛି ଜରୁରୀ କାଳୀନ ପଡ଼ୁଛି ତାହେଲେ ମୁଣ୍ଡରେ ଓଦା ଗାମୁଛା ଆଉ ଛତା ଆଉ ପାଦରେ ଚପଲ ଆଉ ପାଣି ବୋତଲ ତା ସାଙ୍ଗରେ ନିହାତି ପାଣି ବୋତଲ ସେ ପାଣିରେ ଯଦି ଓ ଆର୍ଏସ୍ ପକେଇକି ନେଇଥିବ ତାହେଲେ ଆହୁରି ଭଲ ବୋଲି ଏମିତି କହୁଛି ତ ଆଉ ଦେଖିବା କଣ କେମିତି? ହଉଛି ଆଉ।
ଆଉ ଜଳ ଛତ୍ର କୋଉଠି ଖୋଲା ହେଇନି ତମର ଏସ ଏଚଜି ଗ୍ରୁପ ମାଧ୍ୟମରେ ତ ଆମ ପଟେ ବହୁତ ଖୋଲା ହଉଛି ଜଳ ଛତ୍ର ସାଇ ରାସ୍ତା ସାଇଡରେ ପାଣି ଧରିକି ବସୁଛନ୍ତି ସ୍ତ୍ରୀ ଲୋକମାନେ ପାଳି କରିକି ଦି ଦି ଜଣିଆ ବସୁଛନ୍ତି ପାଣି ଦଉ ସମସ୍ତେ କି ତା ସାଙ୍ଗର ଘୋଳ ଦହିକି ରଖିକି ଦଉଛନ୍ତି ତମ ପଟେ ଦଉନାହାନ୍ତି?
ହଁ ଆମ ପଟେ ଦଉଛି। ଜଳ ଛତ୍ର ଏଇଠି ପାଖରେ ଅଛି ଜଳଛତ୍ର ଅଛି ଦହି ବି ଲସି ବିକ୍ରି ହଉଛି ଦହି ଆମର ଏଠି ବଜାରଟା ଟିକେ ପାଖ ତ ମେଡିକାଲ ଆମର ଉଁ ସୁବିଧା ଅଛି ଆଉ ବଜାର ବି ସୁବିଧା ଅଛି ଯେ ଯେତେବେଳେ ଯାହା ହେଲେ ବି ଆମର ଏଇଠି ସାଙ୍ଗେସାଙ୍ଗେ ଜରୁରୀ କାଳୀନ ଜିନିଷ ଆମର ଯାହା ଯାହା ଦରକାର ଅଂଶୁଘାତ ପାଇଁ ଏଇଠି ସବୁ ମିଳିଯାଉଛି ହେଲେ ବି ଖରା ତ ଖରା ଆଉ ଖରାରେ ଆଉ କଣ ଜାଣି ଜାଣି ଆମେ ଆଉ ଖରାକୁ ବାହାରିବା କି, ଏତେ ଖରାରେ ବି କିଛି କାମ ବି କରି ହେଉନି। ଖାଲି ଘରେ ରହିବାକୁ ଇଚ୍ଛା ହଉଛି।
ହଁ ତା ସାଙ୍ଗରେ ଯୋଉ ବାଦଲ କରିଦଉଛି ଗୁଳିୁଗୁଳିଆ ହଉଛି ଯେ ପ୍ରବଳ ଗରମ, ଘରୁ ବାହାରି ହଉନି।
ଏଇ ବର୍ଷ ତ ଏତେ ଗରମ ହେଇଛି ଯେ ଇଁ ପୁରାଆ-ଆ-ଆ-ଆ ଆମର ପଇଁଚାଳିଶ ଡିଗ୍ରୀ ତାପମାତ୍ରା ଛୁଇଁ ସାରିଲାଣି। ତାପରେ କଣ କି ଏ ଆମର ଏଇଠି ବର୍ତ୍ତମାନ ଆମ ଏଇ ଜାଗାରେ ଏଇଠି ଆମର ପାଖାପାଖି ପଚିଶରୁ ତିରିଶଟା ଏସିି ସବୁ ଲୋକ ଆଣିଛନ୍ତି ଟ୍ରାନ୍ସମିଟର ବି ଲୋଡ ଆଉ ନେଉନି ସେ ପୁରା ଏସିି ଏତେ ଜୋରରେ ଏସି ଲାଗିଛି ଯେ ସେ ଟିକେ କୁଆଡୁ ହେଲେ ଖାଲି ଉଁ ଘନା ଘନ୍ ଘନା ଘନ୍ ଆମର ଏଠି ବିଜୁଳି କାଟ ହଉଛି। ପ୍ରବଳ ମାତ୍ରାରେ ବିଜୁଳି ଏତେ ବିଜୁଳି କାଟ ହୁଏନି, ଏବେ ବହୁତ ମାତ୍ରାରେ ବିଜୁଳି କାଟ ହେଉଛି କେବଳ ତାର ମୁଖ୍ୟ କାରଣ ହେଉଛି ଯେଉ ଘର ଘର ମାନଙ୍କରେ ଏସି ଲଗେଇବା କୁଲର ଲଗେଇବା ଏଇଗୁଡ଼ାକ ଯୋଗୁଁ ଗଛ କାଟି ଦେଉଛନ୍ତି ମୂର୍ଖ ଲୋକ କିଛି ବୁଝିପାରୁନାହାନ୍ତି କାହା ବା ଡି ବଗିଚାରେ ହେଲା କି ବିଲରେ ହେଲ୍ ହେଲା କି ରାସ୍ତା କଡରେ ହେଲା ଆମର ଯୋଉଠି ଯଦି ଗୋଟେ କୋଉଠି ଗଛ ଅଛି ଲୋକ ଟଙ୍କା ଲୋଭରେ ସବୁ ବିକ୍ରି କରିଦଉଛନ୍ତି ହଁ ଗଛ କଣ ହବ ଆମର ଏରା ରହିକି ଜାଗା ଅଳିଆ ହଉଛି ଛାଇ ହଉଛି ଫସଲ ହଉନି କହିକି ଗଛ କାଟି ଦଉଛନ୍ତି‌ କିନ୍ତୁ ସେ ବୁଝୁନାହାନ୍ତି ଗୋଟେ ଗଛ ଗୋଟିଏ ଗଛ ଗୋଟେ ତାପମାତ୍ରା ଗୋଟେ ଡିଗ୍ରୀ ତାପମାତ୍ରା ସାଙ୍ଗରେ ସମାନ ସେ ଗୋଟେ ଗଛ କାଟୁନାହାନ୍ତି ଯେ ଖରାକୁ ଆସ୍ତେ ଆସ୍ତେ ଦିନକୁ ଦିନ ବଢ଼ଉଛନ୍ତି, ଲାଭ କଣ ସେମିତିରେ ଲୋକ ସଚେତନତା ରହିବା ଦରକାର ଲୋକଙ୍କ ମୁଣ୍ଡରେ ମାନେ ଏଇ ବୁଦ୍ଧି ସବୁ ରହିବା ଦରକାର ଯେ ଗରମଟା କାହିଁକି ହଉଛି, ଯଦି ପ୍ରକୃତରେ ଗରମ ହେବାର କାରଣ କଣ ସେମାନେ ବୁଝିପାରନ୍ତି ତାହେଲେ ମୁଁ ଭାବୁଛି ବୋଧେ ଗଛ କାଟନ୍ତେନି କି କଣ।
ନାଇଁ ନାଇଁ, ସେଇଟା ସବୁଠି ହଉନି ଯେ ଆମର ଏଇଠି ବଡ ବଡ ଯୋଉ ଗଛଗୁଡାକ ଅଛି ଟିକେ ପବନ ହେଲେ କଞ୍ଚା ଡାଳ ବି ପଡି ଯାଉଛି ଘର ଉପରେ ଏଇଠି ଜଣଙ୍କର ଘର ପୁରା ରାତି ଚାରିଟାରେ ଶୋଇଥିଲେ ତାଙ୍କ ଘର ଉପରେ ଗୋଟେ ଡାଳ ପଡିଗଲା, ପଡିଗଲା ପୁରା ତାଙ୍କ ଘର ଭାଙ୍ଗିଗଲା ବହୁତ ହଇରାଣ ହେଲେ ସେଥିଲାଗି ଏପଟେ ତମ ପଟେ ତ କଣ ଏମିତି କହୁଛ ମୁଁ କହିପାରିବିନି ଏପଟେ କିନ୍ତୁ ବଡ ବଡ ଗଛ ପୁରା ରାସ୍ତା ସାଇଟରେ ଅଛି କଭର କରିଦେଇଛି ତାକୁ ଗମେଣ୍ଟ ପାୱାର କଟ କରିକି ଦି ଘଣ୍ଟା ଲେଖା କରେଣ୍ଟ, ସବୁ ଗଛର ଡାଳ କଟା ଯାଉଛି ଏଇ ଦୁଇ ଦିନି ତଳେ ବି ଏଠି କଟା ହେଇଥିଲା। ଏତେ ଅଧିକା ଆମ ଯୋଉ ଡାଳ ପୋଡି
ସେଇଟା ଗଛର ଡାଳ କାଟିବା ଅଲଗା ଗଛର ମୂଳ କାଟିବା ଅଲଗା ଗଛର ଡାଳ ଏଇଥିପାଇଁ କଟାଯାଏ ଯେ ଆମର ଯ ଯୋଉ ଆମର ଯାଇଛି ଯୋଉ ଉପରେ ଯୋଉ ଆମର ତାର ଯାଇଛି ସବୁ ବିଜୁଳି ତାର ଆମର ଯୋଉ ଉପରେ ଯାଇଛି ସେ ଡାଳ କଣ ହବ କି ଡାଳ ଯଦି ତାରରେ ବାଜିକି ଚାର୍ଜ ହୋଇଯିବ ତା ହେଲେ ଲୋକମାନେ ହୁଅନ୍ତୁ ଜନଜୀବନ ପଶୁପକ୍ଷୀ ବହୁତ୍ ବିପଦରେ ପଡ଼ିବେ। କିନ୍ତୁ ସେ ଡାଳ ତ ପ୍ରତିବର୍ଷ ଆମର ସରକାରଙ୍କ ତରଫରୁ ହଉ କି ପାଖାପାଖି ଯଦି ନିଜର ବି କାହାର ଗଛ ଅଛି ସେମାନେ ତାଙ୍କ ନିଜ ଅଧିକାରରେ ବି ସେ ଗଛ ଉପର ଡାଳ ବି ଚାଞ୍ଛିକି ତାକୁ ତାରଠୁ କମ ଉଚାର ଉଚ୍ଚତାରେ ରଖନ୍ତି ଗଛକୁ କିନ୍ତୁ ଲୋକ କଣ କରୁଛନ୍ତି ଅଲଗା ଲୋକ କଣ କରୁଛନ୍ତି ଏକାଥରେ ଗଛର ମୂଳକୁ କାଟିକି ସଫା କରିଦଉଛନ୍ତି ଯାହା ଫଳରେ କି ଗରମ ହେବାର ମୁଖ୍ୟ କାରଣ ହଉଛି ଗଚ୍ ଗଛ କାଟିବା।
ହୁଁ, ହଁ ଏପଟେ ତ ପୁରା ଅଂଶୁଘାତରେ ତିନି ଜଣ ମରିଗଲେ ମେଡିକାଲରେ ଆଉ ସେଇ ଡାଳଫାଳ ଏବେ ତଥାପି କାଟୁଛନ୍ତି ଆଗରୁ କାଟୁ ନଥିଲେ ଏଇ ଯଉ ଏସିଫେସି ଗୁଡାକ ଅଧିକା ଚଲେଇଲେ ସବୁ ଦୈନିକ ଖରା ବେଳେ ସେଇଥିପାଇଁ କରେଣ୍ଟ କାଟି ଦଉଛନ୍ତି, ଆଉ କରେଣ୍ଟ କାଟିଦେଲାଠୁ ଘରେ ରହିହଉଛି କି ଏତେ ଗରମରେ?
ଗରମ ତ ସେମିତି ହଉଛି ଆଉ ଆମର ତ ଏବେ ଏଇ ଚାରି ପାଞ୍ଚ ଦିନ ତଳେ ଥରେ ଦିନ ସାରା ଏତେ ଜୋର ତାପମାତ୍ରା ବଢିକି ରହିଲା ଆଉ ସନ୍ଧ୍ୟା ବେଳକୁ କାଳବୈଶାଖୀ ହେଲା ଯୋଉ କାଳ ବୈଶାଖୀ ହେଲା ଏଇଠି ଆମର ଏଇ ପାଖ ଆମର ଏଇଠି ପାଖରେ ଗୋଟେ ଅଞ୍ଚଳ ଅଛି ସେ ପାଖ ଅଞ୍ଚଳରେ ପୁରା ଏତେ ଜୋର ଚଡଚଡ଼ି ମାରିଲା ଯେ ସେ ଦଶ ବଖରା ଘର ପୁରା ପୋଡି ଯାଇଛି। ଗାଈ ବହୁତ ଗାଈ ପୁରା ପୋଡ଼ି ଯାଇଛନ୍ତି ମରି ଯାଇଛନ୍ତି ଆଉ ଦିଇଟା ଛୋଟ ପିଲା ବି ମରି ଯାଇଛନ୍ତି ଆଉ ଉ ସେ ଘରରେ ଆମର ଯାହା ଥିଲା ସବୁ ନିତ୍ୟ ଚଳନୀ ଜିନିଷ ଯୋଉଗୁରା ହାଣ୍ଡି ଡେକଚି ଲୁଗାପଟା ଏମିତି କିି ତାଙ୍କର ଜରୁରୀ କାଳୀନ ଘରର କାଗଜ ପତ୍ର ମଧ୍ୟ ସବୁ ଜଳି ଯାଇଛି ସେଥିରେ, ଆଉ ସେଠି ତ ଆଉ କିଛି କରିହବନି ଆମେ ବି ଯାଇଥିଲୁ ସେ ପାଖାପାଖି ଦେଖ୍ ଯାଇଥିଲୁ ଆମ ଗାଁ ତରଫରୁ ବି କିଛି ଲୋକଙ୍କଠୁ ଯାହା ନିଜସ୍ଵ ମ ଅନୁସାରେ ଯିଏ ଯେତିକି ଦେବା ପାଇଁ ସାମର୍ଥ ତାକୁ ଆଦାୟ କରିକି ମଧ୍ୟ ସେ ପରିବାରକୁ ଆମେ ତାଙ୍କୁ ସେଠି କିଛି ଅଳ୍ପ ମାତ୍ରାରେ କିଛି ସାହାଯ୍ୟ କରିଥିଲୁ, ଆଉ ନଗଦ ଖାଇବା ପାଇଁ ଯେହେତୁ ତା ତାଙ୍କ ପାଖରେ ଡାଲି ଚାଉଳ କିଛି ରାସନ ଜିନିଷ ନଥିଲା କି ହାଣ୍ଡି ଡେକଚି ଗଡେଇ ବି ତାଙ୍କ ପାଖରେ ନାହିଁ କିଛି ବି ନଥିଲା ତାଙ୍କ ପାଖରେ, ସେଥିପାଇଁ ତାଙ୍କ ଶୁଖିଲା ଖାଦ୍ୟର କିଛି ବ୍ୟବସ୍ଥା ବି କରାଯାଇଥିଲା ଆଉ ସରକାରଙ୍କ ତରଫରୁ ସରପଞ୍ଚଙ୍କ ଦ୍ଵାରା ତାଙ୍କ ପାଇଁ ବିଭିନ୍ନ ଛ ଛଟ । ପଦପେପ ଆମର ଯାହା ବିି ରହିଛି ସବୁ ତାଙ୍କ ପାଇଁ ସେ ସବୁ ସୁବିଧା ବି ଦିଆଯାଇଥିଲା ଆଡେ ଦିନର ଖରା ସହି ହଉନି କି କାଳ ବୈଶାଖୀ ର ଚଡଚଡି ବି ସହି ହଉନି ଲୋକମାନେ ଜନଜୀବନ ବଞ୍ଚିବା ବହୁତ କଷ୍ଟକର ହେଇଗଲାଣି। ଆମର ଏଇ ସାଇଡ ରେ ।
ଓ ହୋ ନାଇଁ ନାଇଁ ଏ ଯୋଉ ଚଡ଼ଚଡି କଥା ଏବେ କହିଲ ଏଇ ଚଡଚଡି ଗୁଡାକ ଯୋଉ ଗାଁ ଚାରି ପାାଖରେ ଆଗରୁ ବୁଢା ବୁଢା ଲୋକମାନେ ସବୁ ତାଳ ଗଛ ଲଗାନ୍ତି ସେଇଥିପାଇଁ ତାଳ ଗଛ ଅଧିକା ରହିଲେ ଚଡଚଡି ଟା ସେଇ ବଡ ବଡ ଗଛରେ ଯାଏ ହେରି । ଏବେ ତ ତାଳ ଗଛକୁ ସବୁ ହାଣି ଦଉଛନ୍ତି ଖାଲି କରିଦଉଛନ୍ତି ସେ ଚଡଚଡ ସବୁ ଯୋଉଠି ନାହିଁ ସେଇଠି ମାରୁଛି ଏଇଠି ଏବେ ଗୋଟେ ଗଛ ମୂଳେ ଗୋଟେ ଲୋକ ଗୋଟେ ଘୁଷୁର ଚରଉଥିଲା ଜୋର ବର୍ଷା ପବନ ହେଲା ସେ ଯାଇକି ଗୋଟେ ଗଛ ମୂଳେ ଠିଆ ହୋଇ ପଡିଲା ସେଠିକି ଅଶିକ୍ଷିତ ଲୋକ ଜାଣିନାହାନ୍ତି, ସେ ଗୋଟେ ଚଡଚଡି ମାଇଲା ଏକାଥରେ କୋଡିଆ ଟା ଘୁଷୁର ସେ ଘୁଷୁର ଯେ ଚରଉଛି ଯୋଉ ଲୋକ ଟା ସିଏ ସବୁ ମରିଗଲେ ଏତେ ଜୋର ଚଡଚଡି ମାଇଲା ପୁରା।
ଅଛି ଖାଲି ଆମ ଫଟୋ କି ତୁମ ଫଟୋ ଭୁଲି ନୁହେଁ ସେ ବହୁତ ଆଡ଼େ ଦେଖିବ ସବୁ ଏମିତି ବହୁତ ଖବର ଆମର ଯଦି ଖବରକାଗଜ ଦେଖିବା, କି ସକାଳୁ ମୋବାଇଲ୍ ଦେଖିବା କି ଟିଭି ଦେଖିବା, ତାହେଲେ ସାଙ୍ଗେ ସାଙ୍ଗେ ପୁରା ସକାଳର ତାଜା ଖବର ପଳେଇ ଆସୁଛି ଏମିତି ଖରା ଅଂଶୁଘାତରେ ଏତିକି ଲୋକ ମରିଛନ୍ତି, ଚଡ଼ଚଡିରେ ବି ଏତିକି ଲୋକ ମରିଛନ୍ତି, ଘର ଏତିକି ପୋଡି ଯାଉଛି, ଏମିତି ସବୁ ଏଇ ଖବର ଗୁଡା ଦେଖି ଦେଖି ଦେଖି ଦେଖି ଦେଖି ନିଜକୁ ବି ଭୟ ଲାଗୁଛି ସକାଳ ନଅଟାରେ ଖରା ହଉ କି ନ ହଉ ଭୟ ଲାଗୁଛି ବାହାରକୁ ଯିବାକୁ। ଆଉ ବିଜୁଳି ମାରିଲା ମାତ୍ରେ ତ ସାଙ୍ଗେ ସାଙ୍ଗେ ଆମେ ଏ କଣ କରୁଛୁ ନା ଝରକା ବନ୍ଦ କରିଦଉଛୁ କବାଡ ବନ୍ଦ କରିଦଉଛି ଏପଟେ ଆଉ ବାହାର ପୁଝିବ । ଞ୍ଚି ବାର ନାହିଁ ଆଉ ଯି ଲୁହା ଜିନିଷ ଯଦି ସେ ପାଖାପାଖି ଯଦି କିଛି ଲୁହା ଜିନିଷ ଥିବ ତାହେଲେ ସେ ଲୁହା ଜିନିଷ ପାଖରୁ ନିହାତି ଦୂରରେ ରହିବାକୁ ପଡୁଛି । କାରଣ ଯେହେତୁ ଏଇଟା ଗୋଟେ ଆମର ଯେଉଁଟା ବିଜୁଳି ମାରୁଛି ସେଇଟା ଗୋଟେ କରେଣ୍ଟ ଭଳିଆ ଲାଗୁଛି ସେ ଇଏ ଲୁହାଟାକୁ ସେ ତା ଶକ୍ତି ଟା ସେ ଭିଡିବ ସେଥିପାଇଁ ଲୁହା ପାଖରେ ବି ବସିବା କଥା ନୁହେଁ । ଏମତି ସାର ଅଛି କିନ୍ତୁ ଏବେ ତ ହେଲାଣି ଆଉ ଏବେ ବହୁତ ଆଡେ ଯୋଉଠି ଦେଖିଲେ ଖବର ଶୁଣିବାକୁ ପଡୁଛି ଯେ ଅଂଶୁଘାତରେ ଲୋକ ମରୁଛନ୍ତି ବିଜୁଳି ମାରିଛି ବି ଲୋକ ମରିଯାଉଛନ୍ତି ଏମିତି ସବୁ ହଉଚି ଆଉ।
ମରା ଟା ବଢୁଛି କେବଳ ଏଇ ଗଛ ଲାଗି ବଡ ବଡ ଯୋଉ ତାଳ ଗଛ ଗୁଡା ଗାଁ ପାଖରେ ସବୁ ଦ ଥିବା ଆଗରୁ କେତେ କେତେ ଥିଲା ଆମ ଛୋଟ ବେଳେ କିନ୍ତୁ ଏବେ କୋଉ ଗାଁ ରେ ବି ଆଉ ତାଳ ଗଛ ନାହିଁ ତାଳ ଗଛ କେବଳ ଚଡ ଚଡ ଅଟକାଏ କିନ୍ତୁ କୋଉଠି ଗୋଟେ ବି ଏବେ ଆଉ ଗଛ ନାହିଁ ଆଉ ତମ ଘରେ ଛୋଟ ପିଲା ଅଛନ୍ତି କି?
ହଁ ଛୋଟ ପିଲା ତ ଆମ ନିଜର ଅଛି, ଆମ ଘର ପାଖରେ ଅଛି, ଆମ ପରିବାରରେ ବି ଅଛନ୍ତି, ଚାରି ପାଞ୍ଚଟା ଛୋଟ ପିଲା ଅଛନ୍ତି ଏଠି।
ତାଙ୍କୁ ଖରା ବେଳେ ଘରେ ରଖୁଛ ନା ନାଇଁ ବୁଲାବୁଲି ପାଇଁ ଛାଡୁଛ।
ନାଇଁ ଆମେ ସମସ୍ତେ ଯେହେତୁ ପରିବାରର ଆମର ସବୁ ମୁଖ୍ୟ ମୁଖ୍ୟ ଲୋକ ଅ ଅଛନ୍ତି ପିଲାମାନଙ୍କୁ ସକାଳ ହେଲା କିଣି ତାଙ୍କ ଦାୟିତ୍ୱ ନେଇ ତାଙ୍କ ଖାଇବା ପିଇବା କଥା ବୁଝି ଯାହା ତାଙ୍କର ନି ନିତ୍ୟ କର୍ମ ଅଛି ସବୁ ସାରିଲା ପରେ ପିଲାଙ୍କୁ ଆମେ ବୁଝେଇ ଦଉ ଛୁ।ସେ ଚାରି ପାଞ୍ଚ ଜଣ ପିଲା ସେ ବାହାରେ ସେତେ ବୁଲାବୁଲି କରୁନାହାନ୍ତି ଯଦି କିଛି ତାଙ୍କର ଜିନିଷ ଜରୁରୀ କାଳୀନ ଜିନିଷ ଯଦି କିଛି ବଜାରରୁ ଦରକାର ପଡୁଛି ତାହେଲେ ଆମେ ଘରର ବଡ ଲୋକ ଆମେ ନିଜେ ଯାଇକି ତାଙ୍କ ପାଇଁ କିଣିକି ଆଣୁ । ଯୁ ଛୋଟ ପିଲାମାନଙ୍କୁ ସାଙ୍ଗ ହଉନୁ କି କି ତାଙ୍କ ତାଙ୍କୁ ବି ଆମେ କୁଆଡେ ବି ଛାଡୁନୁ ତାଙ୍କୁ ।
ହଁ ଛୋଟ ଛୁଆଙ୍କୁ ଜମା ବାହାରକୁ ଛାଡିବନି ଛୁଆ ମାନଙ୍କୁଉ ଛୋଟ ଛୁଆ ଜାଣି ପାରୁନାହାନ୍ତି ମୁଗର କ କପଡା ବାନ୍ଧୁନାହାନ୍ତି ତଉଲିଆ କି ପାଣି ସଫିସିଏଣ୍ଟ ପିଉନାହାନ୍ତି।ସେଇମାନଙ୍କୁ ବେଶୀ ଯୋଉ ଖରା ଟା ଧରି ପକଉଚି ସାଙ୍ଗେ ସାଙ୍ଗେ।
ନାଇଁ ଆମେ ଆମେ ଯଦି ସେ ନିଜେ ସଚେତନତା ରହିବା।ଆମେ ଯଦି ନିଜେ ନିଜକୁ ବୁଝିପାରିବା ତାହେଲେ ଆମ ପିଲାମାନେ କାହିଁକି ବାଳୁଙ୍ଗା ହେବେ। ଆମ ପିଲାମାନେ କାହିଁକି ନ ବୁଝିବେ ଆମେ ଯେ ସେତିକି ବୁଝିଛି ଆମ ପିଲାମାନଙ୍କ ମୁଣ୍ଡରେ ସେତିକି ବୁଝେଇବାକୁ ଚେଷ୍ଟା କରିବା ସେ ଯେମିତି ସେ ଜିନିଷକୁ ଜାଣିପାରିବେ ଆଉ ଛୋଟ ଛୋଟ ଆମର ଯୋଉ ଟିଭି ମାଧ୍ୟମରେ ହେଲା କି ଆମର ମୋବାଇଲ ମାଧ୍ୟମରେ ହେଲା ଯୋ ଛୋଟ ଛୋଟ ସବୁ ଦେଖଉଛି ତାର ବିଜ୍ଞାପନ ଯୋରା ଦେଖଉଛି ଯେ ଖରାରେ ଏମିତି ହଉଛି ସେଇ ଜିନିଷ ଗୁଡା ସବୁ ଆମର ପିଲାଙ୍କୁ ଜଣେଇବା ନିହାତି ଦରକାର। କାରେ କାରଣ ସେଇ ଜିନିଷ ସବୁ ଦେଖିଲେ ପିଲା ଜାଣିପାରିବେ।ନାଇ ନାଇ ଆଉ ହଁ ଆମ ଘରେ ମୋ ମାଆ ଯାହା କହୁଥିଲା ଏଇଟା ଠିକ୍ କଥା ଆ ଉ ଟିଭିରେ ଦେଖଉଛି।ତେଣୁକରି ଛୋଟ ଛୋଟ ଛୁଆମାନଙ୍କୁ ବି ଏଇ ଜିନିଷ ଦେଖେଇଲେ। ସେ ଜାଣିପାରିବେ ତାଙ୍କ ମୁଣ୍ଡରେ ଗୋଟେ ଜିନିଷ ପଶିବ ନାଇ ଏଇଟା ହଉଛି ସତ ହେଇ
ହଉ ଦିଦି। ହଉ ତମେ ତ ଜାଣିଛ ଏ ବିଷୟରେ ବହୁତ ଭଲ କଥା କହିଲ ହଉ ଦିଦି ମୁଁ ରଖୁଛି ହେଲା କି।
ହଁ।